ହଁ ମା
ସୁବିଲା
ହଁ ହଁ ଶୁଣା ଯାଉଚି ଏବେ। ହଁ ହଁ ଶୁଣା ଅଯାଉଛି ଏଇ ବାପାଙ୍କୁ ଖାଇବାକୁ ଦେଇଛି ଆଉ ଭାଇଙ୍କୁ ବି ଖାଇବାକୁ ଦେଇଛି। ପୁଅ ତାର ବସିକି ଖେଳୁଛି। କହିଲା ମା ଆଉ ଟିକେ ପରେ ଖାଇବି। ମୁଁ କହିଲି ମତେ ଟିକେ କଥା ହେଇଯାଏ ଆଉ।
ହଁ ହଁ ହଁ।
ହଁ ସେଇଥିପାଇଁ ଟିକେ ଲଗେଇଦେଲି ଆପଣଙ୍କ ପାଖକୁ ଆଉ। ଆଉ ଭଲ ଅ
ଆଜ୍ଞା ଆଜ୍ଞା।
ହୁଁ ଆଉ ଆମ ଆଡେ କେବେ ଆସନ୍ତୁ ବୁଲିକି ଯିବେ।
ହଁ ଯିବି ନିଶ୍ଚୟ ଯିବି। କେତେ ଥର ବାହାରିଲିଣି ଯିବା ପାଇଁ ଇଛା ଏଇ ସବୁ କାମ ଧନ୍ଦା ରହିଗଲା।ଯାଇପାରୁନି ଆଉ। ଏ ତ ଭାଇ ବାହାଘରରେ ତ ଯିବାର ଇଚ୍ଛା ଥିଲା ଆମର ତ ଗୋଟେ ପଶି ଯାଇଥିଲା।
ହଁ, ହଁ ପରା, ହଁ, ହଁ ସେ ଆସନ୍ତୁ କେବେ ବୁଲିକି ଯିବ। ଏବେ ଆଉ ସତସଙ୍ଗ ବିହାର ଯିବେ, ସବୁଆଡେ ବୁଲାବୁଲି କରିକି ଯିବେ ଆଉ, ଏପଟେ ଏରିଆ ଆସିଛ କେତି କେବେ?
ଆଉ, ଆମେ ପ୍ରାୟ ସମୟରେ ଉତ୍ସବରେ ଯାଉ ନା ଯାଉ, ଯାଇକି ସତସଙ୍ଗ, ହଁ ଯାଉ ସେଦି
ହୁଁ ହୁଁ ହଁ ହଁ ତାଙ୍କର ଝିଅର କଣ ହେଲା, ନା ପୁଅଟା ହେଲା ବୋ ତେ ତେ।
ହଁ ପୁଅ ଟେ, ତାଙ୍କ ଯୋଉ ସାନ ଝିଅର ତ?
ହଁ, ହଁ, ସାନର, ସେ ବି ସେଇଠି ହିଁ ରହୁଛନ୍ତି।
ହଁ, ସେଇଠି ସେଇଠି ରହୁଛନ୍ତି। ହଁ, ସେ ରହୁଥିଲେ ଆଗେ ସେ ବସଷ୍ଟାଣ୍ଡ ଆଡେ। ଏବେ ମା ପଣ୍ଡା ମା, ଇଆଡ଼କୁ ପଳେଇଇଲେଣି ଅଲଗା ଜାଗାକୁ, ନେଇଗଲେ ଘର।
ଓହୋ ପଳେଇଲେଣିି ସେଇଡେ।
ଛନ୍ତି, ଘର ବନେଇନାହାନ୍ତି ଆଉ।
ଓହୋ।
ଆଜ୍ଞା।
ଆଉ ତାଙ୍କ ବଡ।
ବଡ଼ ଝିଅ ବଡ।
ହଁ ବଡ ଭଉଣୀ।
ବଡ ତ ଗଭର୍ମେଣ୍ଟ ଜବ୍ ପାଇଗଲା ନା। ଲଖନପୁରରେ ଲଖନ୍ ପୁର।
ହଉ ସେମାନେ ପଳେଇଲେ ସେଆଡେ।
ନା ନା ପଳେଇନାହାନ୍ତି, ଝାରସୁଗୁଡା ରେ ଅଛନ୍ତି, ଯିବା ଆସିବା କରୁଛନ୍ତି ବସ ରେ। ବସରେ। ଆଉ ଝିଅର ପ୍ଲସ୍ ଟୁ ପାସ୍ କଲା ଆଦର୍ଶରେ ପଢ଼ୁଥିଲା, ତାଙ୍କ ବଡ଼ ଝିଅ।
ଏଇଠି ବୋଧେ ଥିଲା, ଏଇଠି ରହିକି ମାମୁଁ ଘରେ ପଡୁଥିଲା।
ପଢ଼ୁଥିଲା, ଆଦର୍ଶ ଯେତେବେଳେ ମାଟ୍ରିକ୍ ପାସ୍ କଲା, ତାପରେ ତାର ଭୁବନେଶ୍ଵର ହେଇଗଲା ପ୍ଲସ୍ ଟୁ ଟା। ଆଦର୍ଶରେ, ସେଠି ଭଲ ପସେଣ୍ଟ ଆଣି କି ପାସ୍ କରିଛି, ଏବେ ଗୋଟେ ବର୍ଷ ବସିଛି, ତାପରେ କଣ ଗୋଟେ ଇଞ୍ଜିନିୟରି ପା ପାଠ ପଢ଼ିବ ଆଉ।
ଆଉ ତାଙ୍କ ପୁଅ ଟା।
ପୁଅ ପାସ୍ କଲା, ଏ ଆଦର୍ଶ ପାସ୍ କରିଛି। କୋଉଠି ପଢିବ, ସେ ଡିସ ହଁ ତାର ସରିଲା ଟେନ୍ଥ ସରିଗଲା। ହଁ ହଁ ହଁ ଏବେ ବ୍ରତ ଘର କରିଥିଲେ ତାଙ୍କର। ର।
ଓହୋ, ତାଙ୍କର ଆଉ କିଏ ଯାହା ଫା ଅଛନ୍ତି ନା ଭାଇ ଫାଇ ଅଛନ୍ତି ସେ
ତାଙ୍କର ବହୁତ ଅଛନ୍ତି, ତାଙ୍କର ପାଞ୍ଚ ଭାଇ, ସେ ଇଆଡ଼େ ଆସିକି ରହିଗଲେଣି, ସିଆଡ଼େ ବରଗଡ଼ ବରପାଲି ତାଙ୍କ ଘରଟା। ସେଏ ଯାଉନାହାନ୍ତି।
ଓହୋ, ଏଠି ଖାଲି ସେମାନେ ତାଙ୍କ ଶାଶୁ ଶଶୁର ଅଛନ୍ତି ନା
ନା, ହଁ, ଶାଶୁ ନାହିଁ ଶଶୁର ଅଛି। ହୁଁ, ନାହି ନାହିଁ, ସେ ଅଲଗା ସାନ ପାଖରେ ରହୁଚି, ସେ ଗାଁରେ ରହୁଛନ୍ତି। ଏମାନେ ଆସିକି ଇଆଡେ ରହୁଛନ୍ତି, ଆଉ ସାନରେ ଭଲ ଶାଶୁ ଶଶୁର ସେମାନେ ବି ଲେକ୍ଚର ଅଛି, ଭଲ ଆଉ।
ତା ହଜବେଣ୍ଡ ବି ଲେକଚର୍, ଦି ଭଉଣୀଙ୍କର ହଜବେଣ୍ଡ ଲେ
ନାଇଁ ନାଇଁ, ଆମର ପଣ୍ଡା ଭାଇ ଯେ ଲେକ୍ଚର ନୁହଁ ଟିଚର।
ଓହୋ ଇଆ ସାନ ଟା ଯିିଏ ଲେଚର।
ସେ ପ୍ରାଇଭେଟ ରେ ଲେକ୍ଚର ଇଏ ପଣ୍ଡା ଭାଇ ଗଣ୍ଣମେଣ୍ଟ ଚାକିରୀ କର
ହଁ ହୁଁ ହୁଁ ହୁଁ ସେ ଟିଚର ସେ ସ୍କୁଲ ଟିଚର ଥିବେ ବୋ
ହଁ ଦି ଜଣ ଯାକ ହଜବେଣ୍ଡ ୱାଇଫ୍ ଗଭର୍ଣ୍ଣମେଣ୍ଟ ଟିଚର ହେଇଗଲେ।
ଯା ହଉ ଭଲ ଆଉ।
ଲାଗ ଲାଗି ଲାଗି ଲାଗି ମା ଭଲ ତାଙ୍କ ବାପା କରିଛନ୍ତି କ୍ୱଵାଲିଫଏଡ଼ କରିଛନ୍ତି ପିଲାମାନେ କିନ୍ତୁ ବେଶିକରି ସେ ପଣ୍ଡା ମା ହେଏ ବହୁତ ଭଲ ଝିଅ ।
ବଡ଼ ତ ହୁଁ । ବଡ଼ ତ ଦେଖିବାକୁ ବି ସେମତି ସୁନ୍ଦର ।
ସେମିତି ତାଙ୍କର ସମ୍ମାନ ମାନ ଇଏ ସାନଟା ଏତେ ମାନେ ଗ୍ରେଭିଟା ।
ସାନ ଟା ଜଣା ପଡେ ସାନଟା ବ ନାଇଁ ସେ ଏଇଠି ବି ମା ସେମିତି, ସେ ଯେତେବେଳେ ଝିଅ ତା ଟାଇମ ରେ ବି ଥିଲେ ତ ସିଏ ବା କଣ ଭାବନ୍ତି, କିଏ କେଜାଣି ନିଜକୁ । ମାନେ ବହୁତ ଗର୍ବୀ ସେ କାହାକୁ ମାନେ ମୁଣ୍ଡ ତ ପାତିିବନି କାହା ସାମ୍ନାରେ, ନହଁବନି ସେଟା ଆରୁ
ପୁରା କାହାକୁ ଦେଖିବ ଯଦି ଗୋଟେ ଜୟକତେ ନାଇଁ ଗୋଟେ ବାକ ହଏ ରୀତିିକି ପିଲାମାନେ ଏମିତିଆ
ନା ସେ ତା ମାଆ ଟାଇପ ର ହେଇଛି ତା ମାଆ ବି ସେମିତୀ ନା ।
ହଁ ତା ମାଆ ବିି ସେମିତିଆ।
ମା ବି ସେମିତି, ବାପା ଭଲ ।
ହଁ ହଁ ହଁ ସେ ଟିକେ ଭଲ ଏବେ ତାଙ୍କ ଦେହ କେମିତି ଅଛି କିନ୍ତୁ ଆଗ ଟିକେ ଦେହ
ମତେ ଲାଗୁଛି ଏଇଠି ନାହାନ୍ତି ବୋଧେ ସେ ବୋଧେ ପଳେଇ ଯାଇଛନ୍ତି । ପୁଅ ପାଖକୁ ବି କଣ ଏଇ, ହଁ ଏଇଠି ତ କେହି ସତସଙ୍ଗ ଫସଙ୍ଗ ହେଲେ ଆସୁନାହାନ୍ତି ।
ହ ବୋଧେ ଯାଇଥିବେ ବୋଧେ ଯାଇଥିବେ ମାଆ ଆଉ ଦାଦା ପଳେଇଲେ।
ତାପରେ ବୟସ ହେଇଗଲାଣି ନା ସେ ଆଉ ବେଶୀ ମାନେ ଯିବା ଆସିବା କର ପାରୁନାହାନ୍ତି। ମାଆ ଷ୍ଟ୍ରଙ୍ଗ ଅଛନ୍ତି କିନ୍ତୁ ଭାଇ ଆଉ ବେଶୀ ଯିବା ଆସିବା କରି ପାରୁନାହାନ୍ତି । ହଁ ଯାଇଛନ୍ତି ବୋଧେ କାହିଁ ତ ଶତ୍ସଙ୍ଗ ଫତ୍ସଙ୍ଗରେ ମ ତାଙ୍କୁ ଦେଖୁନି, ଆଉ କେତେବେଳେ ଖାଇବେ କେତେବେଳେ?
ଆଜ୍ଞା ମାଆ
କେତେବେଳେ?
ଆଜ୍ଞା।
ମୁଁ କହିଲି ହସ୍ପିଟାଲ ରେ ଖାଇବେ ନା ଘରକୁ ଆସିବେ ।
ନାଇଁ ନାଇଁ ହସ୍ପିଟାଲରେ ଭାଇକି ଦି ଜଣଙ୍କ ପାଇଁ ପଠେଇ ଦଉଛନ୍ତି ମାଆ। ମୁଁ କହିଲି ଯା ପାରି ତାହା କରି ଦଉନ ମୋର କିଛି ସେମତି କିଛି ନାହିଁ ମତେ ଡାଲି ମୋତେ କ୍ଷୀର ଭାତ ଦହି ଭାତ ଦେଇଦେଲେ କିଛି ଟେନ୍ସନ ନବନି ଯାହା ସିଏ କରିକି ଦେଇଦେବେ ସେ ।
ସିଏ ତ ତିନି ଚାରି ପ୍ରକାରର ଦଶ ପ୍ରକାର କରିଦେବେ ସାଙ୍ଗେ ସାଙ୍ଗେ ଆଉ ।
ଆଉ ମୁଁ କହିଲି କିଛି ବେଶୀ ନାହିଁ, କଣ କି ଟିକେ ଏବେ କାମ କରୁଛନ୍ତି ତ । ମୁଁ କହିଲି, ମୁଁ ଗଲେ କି ତମେ କିଛି କିଛି କାମ କରିବନି, ମୁଁ ସବୁ କାମରେ ତମ କାମ ଟ୍ୟାକ୍ସ ଗୁଡ଼ା ସବୁ ପୂରଣ କରିବ । ଆଉ ମୋ ଫୋନ୍ ଧରିକି କେତେ ଗପିବା କଥା ଗପ। ଦବ ଯା, ମତେ ଯେତେ କାମ ଅଛି ମୋତେ ଦେଇଦେବ ମୁଁ କାମ କରିଦେବି ।
ହଁ ହଁ ହଁ ସାନଟା ବି ବହୁତ ବଦମାସ୍ ହଉଛନ୍ତି ନା?
ହଁ ହଁ ହଁ ହଁ ଟିକେ ବଦମାସୀ ଅଛି, ଏମିତି ଛୋଟ ତ ଛୋଟ ଆଉ କିନ୍ତୁ ଯୋଉ ସାମଝି ନା ଏତେ ସୁନ୍ଦର ମାନେ ଟାଟୁ ବନଉଛି। ଏତେ ଭଲ ମାନେ ଭାରି ଭଲ ବ୍ରେନି ଷ୍ଟୁଡେଣ୍ଟଟ ଟେ ହବ ।
ସେ ମୂଳରୁ ସେ ମୂଳରୁ ତାଙ୍କର ମାନେ ଅଉ ତାଙ୍କର କଥାବାର୍ତ୍ତା
ହଁ ହଁ ହଁ ହଁ ବଡ଼ପିଲା ଭଳିଆ ଏବେ ହସ୍ପିଟାଲ କଣ ହେଲା? କାଲି ମୁଁ ଯାଇଥିଲି, କହିଲା ମୁଁ ଟିକେ ଯିବି ଅଙ୍କଲଙ୍କୁ ଦେଖିବାକୁ । ଆଉ ମୋତ ପଳେଇ ଗଲେ ମାମା । ବାପା ଆଉ ସାନ ପଳେଇ ଆସିଲେ ମୋତେ ତ ଉଠେଇକି ଟିକି ଆଣିବା କଥା । ମୋତେ ଉଠେଇକି ଆଣିନାହାନ୍ତି ଆଣ୍ଟି, ମୁଁ ହଉ ଠିକ୍ ଅଛି ମୋ ସାଙ୍ଗରେ ଚାଲ । ଚାଲେ ନନା ଅଛି ନନା ସାଙ୍ଗରେ ପୁଣି ପଳେଇ ଆସୁ ଆମେ ହଉ ହଉ ପୁଣି ଆସିକି ବସ ଆ ବସିକି ଦି ଭାଇ ପୁଣି ଗଲେ ।
ଅ ଦି ସାନ ବଡ ଆସିଥିଲେ।
ନାଇଁ ବଡ ଆସିଥିଲା ମଝିଆ ସବୁ ଦି ସ୍ ତିନି ଜଣ। ଯାଙ୍କ ଆସୁଛନ୍ତି ସବୁବେଳେ। ହେ ସେ ଓହୋ ନା ଚାଲଲୁ ନାହାନ୍ତି ମା ଆସୁ ଛନ୍ତି ତ ଡେଲି ଟିକେ ପଳେଇଆଉଛନ୍ତି ଆଉ ସେଥିରେ ଛୁଆ ଟିକେ ପଳେଇଆଉଛନ୍ତି। ହଉ ହଉ ହଉ।
ଅଛନ୍ତି ଏବେ ଶାଶୁ ତାଙ୍କର?
ହଁ ଅଛନ୍ତି ପା ସେଇଥିପାଇଁ କାହାର କହିଲେ?
ନାଇଁ ହଁ ନା ନାଇଁ ନାଇଁ ନାଇଁ ନାଇଁ।
ତମର ନାନୀ ଅପା ତ ହଁ ଅଛନ୍ତି ନା ଏଇ ସିଏ ଅଛନ୍ତି ତ ସେଇ ତ କଥା କହୁଛି ନା। ସେପଟରେ ସେ ବଡ ଯୋଉ ଅପା ନାନୀ ଯୋଉ। ବା ସିଏ ବି ସିଏ ବି ସିଏ ବି ଟିକେ ଫୋନ ଧୋଇଲା ବେଳକୁ। ତାଙ୍କୁ ଗାଳି ଦଉଛନ୍ତି ଇଏ ଟିକେ ଫୋନ ଧରିଲଲା ବେଳୁକୁ ଖାଲି ଗୋଟେ ତେ ଘଣ୍ଟା ଘଣ୍ଟା ଫୋନ ଧରିକି ବସ କାମ କେମିତି ହେବ ସିଏ ତ କାମ ଧନ୍ଦା ସାରିକି କରୁଛନ୍ତି। ନା ତମର କଣ କହୁଛି।
ତା କଣ ପାଇଁ ଫୋନ ଟା ଧରୁଛନ୍ତି ଖାଲି ଖାଲି ଟା ତ କିଏ ଫୋନ ଧରିବ କି ଖାଲି ଉ ଖାଲିଟାରେ ଫୋନ ଧରିବ କି
ଆଉ ଗୋଟେ ହସ ଖୁସି ମାନେ ଘରେ କେହି ନାହାନ୍ତି ଦେଖ ତିନି ତିନିଟା ଯେମିତି ପୁଅ ଆମର ଅଛନ୍ତି ନା ହସ ହସ ଖୁସିରେ ଦିନ ବିତିଯାଆନ୍ତା ବିଲକୁଲ୍ ମାନେ ସ୍ମାର୍ଟ ହଉନାହାନ୍ତି ମୁଁ ତ କହୁଛି ଏଠି ମୁଁ ଯେତିକି ମା ସତ କହୁଛି ମାନେ ଠାକୁରଙ୍କ ଇଏରେ ମୋ ଲକୀ ଘରେ ବସିଛି ମତେ ଏଠି ମାସେ ମାସ ଧରି କହିବ ମାଆଙ୍କ ଘରେ ମୁଁ ରହିଯିବି ବୁଝିଲୁ ମୋତେ ଖାଇବାକୁ ଦିଅ ନଦିଅ ମୁଁ ରହିଯିବି । ଏତେ ମତେ ଭଲ ଲାଗେ ସତ କଥା କହୁଛି ହୁଁ ଛୁଆ ପିଲାଙ୍କ ଗହଳରେ ପୁରା ରହିବ କିଛି ଅୁବିଧା ସୁବିଧା ନାହିଁ ଯାହା ଆମେ ତ ଆମେ ଦେଖ ଆମେ ଯାହା ନ ଲଙ୍କା ଲୁଣ ଖାଇବା କଥା ଆମେ ଖାଇଦେବୁ ବୁଝିଲେ କି ପଖାଳ ପାଣି ପଖାଳ କରିଦବ ମୁଁ ଖାଇଦେବି କିଛି ଟେନସନ ନବନି ଖାଇବାରେ ଆମର ସିଏ ଜାଣିଛନ୍ତି ମୋର ଖାଇବା ସବୁ ସିଏ ଜାଣିଛନ୍ତି
ହେ ହେ ଆଉ ତେଣୁକରି ମତେ ଟିକେ ଏଇଠି ଭଲ ଆଉ ଆଉ ଏଇଭଳି ସବୁ ଚାଲିଛି
ହୁଁ ନାଇଁ ଖାଏନି ଏ ବାପ ପୁଅ ଖାଇକି ଉଠିଲେ ବା ମା ପୁଅ ଖାଇବୁ ଆଉ
ହୁଁ ହୁଁ
ମା ପୁଅ ଏବେ ଖାଇବୁ ଖାଇକିନା ଟିକେ ରେଷ୍ଟ ନବୁ ସେ ପୁଣି ଟିକେ ତା ଟିଉସନ ଯିବ ।
ଆଚ୍ଛା ଆଚ୍ଛା
ପଢିଲାଣି ନା ଆଉ ପାଠ ଟା ଆଇ ସ ଏସ୍ ସ ବୋର୍ଡ ର ପା
ହୁଁ ହୁଁ ତାକୁ ଟିକେ ଦେଖିବନି ସେଭେନରେ ଏଇ ଟି ରେ ବି ଆଦର୍ଶ ଅଛି । ଯଦି ଟିକେ କରନ୍ତା ଭଲ ହୁଅନ୍ତା ପାଇଗଲେ ବଢିଆ ତିନି ବର୍ଷ ପଢି ଦିଅନ୍ତା ନହଲେ। ଏଇ ଯୋଉ ଆମର ଜଣେ ଗୀ ହଁ ଅଛି ବା।
ମୁଁ ଭାବଛି ଖାଲି ଫାଇବରେ।
ନାଇଁ ନାଇଁ ସେଭେନରେ ଅଛି ଏଇଟରେ ସେ ମାନେ ଇଏ କରିବ ଯାଇକି ଏଣ୍ଟ୍ରି କରିବ। ଅଛି ହଁ ହଁ। ଏଇ ଆମର ଯୋଉ ଭାଇ ନୁହେଁ କି ଗିରି ଭାଇ ବୋଲି ଜଣେ ଅଛନ୍ତି ଝାରସୁଗୁଡାରେ ସି ତାଙ୍କ ପୁଅ ପାଇଥିଲା ତାଙ୍କର ପୁଅର ଡକୁମେଣ୍ଟ ଠିକ୍ ହେଲାନି ବୋଲି ସେ ଆଉ ପଢିପାରିଲାନି। ମାନେ ପାଇଛ ମାନେ ଏଜ ନୁହଁ ମାନେ ଯୋଉଠି ପରମାନେଣ୍ଟ ମନେକର ସେଠି ତମେ ପରମାନେଟ୍ ଅଛ ପୁଅର ସବୁ ସେଠି ପରଣ୍ଟ ଅଛି ଆ ମାନେ ଅ ଆଧର ଫାଧର ସବୁ ଓକେ ବୁଝିଲେ କି ନାଇ। କିନ୍ତୁ ତାର ନେ ନାହିଁ ଗାଁ ରେ ସବୁ ଅଛି। ସେଥିପାଇଁ ତାକୁ ପୁରା ପକେଇ ଦେଇଥିଲେ ଲଖନପୁର ସେ ଯାଇ ଆସି ପାରିବନି। ସେଥିପାଇଁ ମନା କଲେ ତାର ପାଇ ଥିଲା କିନ୍ତୁ ସେ ଛୁଆଟି।
ମନା କଲେ ଆଉ କଣ କରାଯିବ ଡକୁମେଣ୍ଟ ରେଡି ନକଲେ ନହେଲେ କିଛି ହେଇପାରିବ ନାହିଁ ସେ ଜିନିଷରେ ପୁରା ଟିକ ଟିକି ନଖି ସବୁ ଦେଖିବେ। ଚନ୍ଦ ଦେଖୁଛନ୍ତି ତ।
ହୁଁ ହୁଁ ହଁ ମା ରଖ ରଖୁଛି ଆଉ ପରେ କେତେବେଳେ କରିବି ଆଉ ଜୟ ଗୁରୁ ଜୟ ଗୁରୁ।